ହାଲୋ।
ହାଲୋ।
ହାଲୋ। କୁଆଡେ ଗଲୁ କି ରେ ପୁଅ?
ସେ ବର ପା ହଁ
ହଁ କଣ କରୁଚି କି?
ଏ ଶୋଇଥିଲି।
ଥାଇ କି ଶୋଇଲୁଣି।
ହଁ।
ମା ଆମର କାମ ସରିନି। ଆମ ରୋଷେଇ ଏନକା ସୋଇଲା ମୁଁ ଆସିକି ଟିକେ ଶୋଇଛି ମୁଁ ଖାଇଲି ପଛରେ ଖାଇବି।
ଖାଇକି ସଇଲୁଣି?
ଖାଇକି ଝିଅଟାକୁ ବା ଗାଧୋଇ ଦେଲି ତାକୁ ଗୋଟେ ଅଣ୍ଡାଟେ ଦେଲି। ଖାଇକି ଶୋଇବ ହଁ ଝିଅକୁ ମେଡ଼ିକାଲ ନେଇଥିଲି ସେ ପୁରରା ତା ଯେଉଁ ଝାଡ଼ା ଛାଡ଼ୁ ନଥିଲା ବୋଲିକି ହେଟାକୁ ଦେଲା ତାଟା ଷ୍ଟିଲ୍ ମେଡ଼ିକାଲକୁ ନେଲି ହେ ସେଠିକି ନେଲି ଝାଡ଼ା କ୍ଲିଅର କରିକି ସେଠିକି ଧରିକି ଆ ତା ପାଇଁ। ରାତି ଏଗାରଟା ହେଇଗଲା ମତେ ଆସୁ ଆସୁ ତା ପରେ।
ଦେଖୁନୁ।
ତାର ବା ଝାଡା କ୍ଲିୟର ହଉନି। ଛଅ ମାସ ପାଇଁ ମେଡିସିନ୍ ଦେଇଛି, କହୁଛି ଯେପର୍ଯ୍ୟନ୍ତ କ୍ଲିୟର ନ ହବ ସେ ପର୍ଯ୍ୟନ୍ତ ମେଡ଼ିସିନ୍ ଖାଇବା ।
ସେ କଣ ଖାଦ୍ୟ ଖାଉଛି କି?
କିଛି ଖାଉନି ମାନେ ଭାତ ଆଦୌ ନାହିଁ ତାର। ଭାତ ଖାଉନି ସେଇ ଯୋଉ ଛତୁଆ ଆଉ ସାଲାଡ଼୍ ସେତିକି ଖାଉଛି। ଆଉ ତା ବ୍ୟତିତ କିଛି ନାହିଁ ଏଷ୍ଟ୍ରା ଜିନିଷ। ମାଛଟେ ବି ଦବୁ ମାଛ ଖାଇବନି। ଏଇ ଯୋଉ ଖାଲି ସିଜା ଅଣ୍ଡା ଯଦି ଦବୁ ଗୋଟେ କଣ କହିଲୁ?
ନେଟୱାର୍କ ନ-ନାହିଁ କିଲୋ ମାଉସୀ ତୋର? ଅଣ୍ଡା ସିଝେଇକି ଦଉଛି ଖାଲି ପ କିଛି ଛାତ ଉପୁରୁକୁ ପଳେଇଆ ନେଟୱାର୍କ ଅଧା ଅଧା ଶୁଭୁଛି।
ତାକୁ ଏଇ ପରିବା ସିଝା ସିନା ଦିଅନ୍ତୁ।
ସେଇଟା ପା ଖାଉଥିଲା ମଝିରେ ବାନ୍ତିକଲା ଖାଲି। ସେଇଟାକୁ ଦେଖିଲାଠୁ ବାନ୍ତିିକି
ହଁ ସେଗୁରା ତ ଦେଖାଯିବ କୋତରା ଭଳିଆ ସେ ବାନ୍
ଆ ସିଏ ସେଇଟାକୁ ବା ବାନ୍ତି କଲା। ଜମା ଖାଇଲାନି ସେଗୁରାକୁ ବି। ମୁଁ ତାକୁ ଖେଚେଡ଼ି କରିକି ଦେଲି ପରିବା ସବୁତକ ପକେଇଲି ଚାଉଳ କିଣା ଚାଉଳ କାଳେ ଘର ଚାଉଳ ଖାଇବ କି ନ ଖାଇବ ବୋଲି କିଣା ଚାଉଳ ଆଣିକି ଖେଚେଡ଼ି କଲି ଏତେ କଷ୍ଟ କରିକି କରିବି ବାରଟା ଗୋଟେ ବେଳୁକୁ ବ-ବୁଲେଇ ବୁଲେଇକା ଦେଖିବି ପାଟିରେ ଠୋପାଟେ ଦବନି ଖାଇଆର। ସିମେଇ କଲି ସିମେଇ ଖାଇଲାନି, ସୁଜି କଲି ସୁଜି ଖାଇଲାନି, କିଛି ଖାଇଲାନି ତା ଭିତରୁ।
ଆଉ ନ ଖାଇଲେ ଛୁଆଟା କଣ ହବ?
ଆଉ ତୁ କଣଟେ କରିବୁ ସେ ପାଟିରେ ଦେଇଥିବୁ ଭାକ୍କୁ କିନା ଓକାଳିଦବ ସେଇଗୁରାକୁ। ଯେତେ ଥର ଦବୁ ଓକାଳିବ।
ସିଝାଟା ତ ଛୁଆ ଜମା ମଙ୍ଗିବେନି ଖାଇବାକୁ।
ଆଉ ଏଇ ଖେଚେଡ଼ି ଫେଚେଡ଼ି ବି ଚିନି ଟିକେ ପକେଇଲି କାଳେ ମିଠା ଲାଗିବ ବୋଲି ଖାଇବ ସେଇଟା ବି ଖାଇଲାନି। ଆଉ କଣ ଦବୁ ତାକୁ ଖାଇବା ପାଇଁ?
ଏ ଅଣ୍ଡା କେଶର ଦବୁନୁ ତାକୁ।
ଅଣ୍ଡା କେଶରଟାକୁ ମୁଁ ଖାଇ ଦଉଛି, ସିଏ ଖାଲି ଅଣ୍ଡାଟାକୁ ଖାଉଛି।
ହଁ ସେଇ ଚୋପାଟାକୁ ଖାଲି ଦବୁ।
ଖାଲି ଚୋପାଟା ଖାଉଛି। ସିଏ କେଶରଟା ସିଏ ବି ଖାଉନେଇ। ପାଟି ସାରା ଯୋଉ ଲାଗିଯାଉନି ନା, ତାକୁ କୋତରା ଲାଗୁଛି ସେଗୁରାକୁ ଖାଉନାହିଁ ସିଏ। କେଶରଟାକୁ ବାହାର କରିଦଉଛି। କହୁଛି ମାମା ହଁ କହୁଛି କି ମାମା ଏଇଟା ହାମ୍ ମାମା, ଏଇଟା ହାମ୍ ଝିଅ। ଅଲଗା ଅଲଗା କରିଦଉଛି ବା।
ଝିଅ କଥା କାଇଁ କହୁଛୁ।
ଆଉ ରୋଷେଇବାସ ସାରିକି ଖାଇକି ଶୋଇଥିଲୁ?
ହଁ ଏଇନା
ବୋଉ ଘରିକା ତ ତାଙ୍କର କାମ କରୁଛନ୍ତି।
ସେ ଝଡାଝଡି କରୁଛନ୍ତି ସବୁ ଆଉ। ଇଏ କୋତରା କରିଦେଇକି ଆଇଛି ଆଉ।
ଆରେ ପୁଅ ତୁ ଟିକେ ଝାଡ଼ିଝୁଡ଼ାକି ଆଇଲୁନି ଭାରି।
ହେଁ ହେଁ କହିଲା ଟୁଲୁ ଲଗେଇ ଦେ।
ଲଗେଇ ।
ସିଏ ବାପା ବୋଉ ସିଏ ସମସ୍ତେ ଲାଗି ପଡି
ଖାଇନାହାନ୍ତି ଏତୋବେଳଜାକେ ତିନି ଜଣ ଜାକ ନାଗିଚନ୍ତି।
ସେ ରୋଷେଇ କରିନାହିଁ ଆଜି ବୋଉ ରୋଷେଇ କରିନେହିଁ ବି କହିଲା ମୁଁ ନା ରୋଷେ ରୋଷେଇ କରିନେହିଁ ଯଦିଏମାନେ ଖାଇଥାନ୍ତେ ପୁଅ ଘରିକା ସେ ରୋଷେଇ କରିଥାନ୍ତା। ଏମାନେ ଜଳଖିଆ ଖାଇ ଦେଇେଇ ଗଲେ ବାହାରି ମାଉସୀ ଘରେ କଣ ଖାଇଲେ ନା କଣ ବୋଧେ। ମତେ ପା ବୋଉ ଏନା କହୁଥିଲା କହିଲା ମୁଁ ଏନା କରିଥାନ୍ତି ରୋଷେଇବାସ ସେ ଖାଇକି ଯାଇଥାନ୍ତେ ମନା କଲେ ମାଉସୀ ବି ରୋଷେଇ କରିଥିଲା କହିଲା ତ। ମୁଁ ଆଉ କଲି ନେହିଁ ରୋଷେଇ ତାପରେ ସେମାନେ ବି ଆଜି ରୋଷେଇ କରିନାହାନ୍ତି। କହିଲେ ଆମେ ଯାହା ହେଲେ ଖାଇଦେବୁ ଆଉ। ହୁଁ ଏ ରୋଷେଇ କରିକି ବି ଏ ଘର କାମ କଲା ବେଳକୁ ଟାଇମ୍ ଦ କୁଆଡେ ହବ ମୁନି କଣ ରୋଷେଇ କରିଦିଅନ୍ତା। ଆଉ କାଟିବନେହିଁ ନା ଧୂଳି ମଳି ସବୁ ଝାଡ଼ିଲା ବୋଳୁକୁ। ଛୁଆ ସେ କଲା ଆଉ କୋଉ ରୋଷେଇ କରିପାରିବେ ଥାଉ ଯାହା ହେଲେ ଖାଇଦେବୁ ଆଉ। ତୁକଲୁନେହିଁ। ମୁଁ ନା
ହଁ।
ମୁଁ। କାଇଁ ଖାଇନି ଖାଇବି ବାପା ଆସିବେ ଖାଇବି ଇଏ ଖାଇନାହାନ୍ତି କିଏ ଖାଇନାହାନ୍ତି ମୁଏନା ରୋଷେଇ ସାରିକି ଆଇଲି। ତାପରେ ଖାଇଲା।
ଆଉ ସଖାଳୁ କଣ ଖିଆ ହେଇଥିଲା?
ହ ମା ରୁଟି ଖାଇ ଦେଇେଇଥିଲି ବୋଉ ଦେଇ ଦେଇଥିଲେ ରୁଟି ଚା ହେରିକା। ନା ବୋଉ ରୁଟି ଚାହାଆଣିକି ଦେଇ ଦେଇଥିଲେ ଖାଇ ଦେଇଥିଲି ଆଉ ଖାଇନେହଁ କିଛି।
ହଁ ଝିଅ ଶୋଇଚି?
ହଁ ସିଏ ଶୋଇଲାଣି। ସେ ଗାଧୋଇଲା କୋତୋରା ହୋଉଥୁଲା ଏଠି ଧୂଳି ବାଲି ରେ ଖେଳୁଥିଲା କୋତୋରା ହୋଉଥିଲା ବୋଲି ଗା କେଇ ଦେଇକି ଏକାଥରେ ଆଣି ସେ ଗାଧୋଉଚିବି ଡେଲି।
ଦେଡଲି ଗାଧୋଉଚି ତା ଦେହରେ ତ ପାଣି ଗଲେ ଭଲ ଛୁଆଙ୍କର।
ପାଣି ଗଲାଣି ତା ଦେହରେ ସେ ବହୁତୁ ଦିନରୁ ଗାଧେଇଲାଣି ଖରା ଦିନ ସାରା ଗାଧେଇଚି ସେ।
ହଁ ଗାଧେଇଲେ ଛୁଆ ଭଲ ଯେତେ ଗାଧାନ୍ତୁ।
ଗାଧେଇଲେ ମାଣ୍ଡିଆରୁ ଉଠୁନି କଣ କହୁଚୁ।
ସେ ନିଜେ ନିଜେ ଟିଓଲ ମାଡ଼ି ଦୋଉଚି କୋହୁଚି ମାମା ଗାଧୋଇବ ବୋଲିକି ନିଜେ ନିଜେ ସାବୁନୁ ଟାଉଏଲେ ନେଇକି ପଳଉଚି ଗାଧେଇବ ବୋଲି। ଟିଅଲଘରକୁ ଆଉ ଦଶ ଥର ଟିଅ ଲଘରକୁ ଧୋଉଡ଼ିବ।
କୁଆଡେ ନେଳି ପଡିଥିବ ନନେ ଖସିଯାଉ ଗୋଡେ।
ପଡ଼ିଥିଲା ଥରେ। ପଡ଼ିଥିଲା।
କିଏରା ଖସିଯିବ ଗୋଡ।
ନିତିି ଟିକେନାକୁ ହାତ ଯଦି କୋତରା ହେଇଯିବ ଧୌଡ଼ିଯିବ। ହଁ ଧୋଇ ଧୋଇ ହା ତ ଧୋଇ ଆଲେ ତୁ ନିଜେ ମାରିକି ଧୋଇ ହେଇ ପାରିବୁ ନା। ତାଟାଙ୍ଗ। ତାକୁ ପା ନଅନେଇଲେ ପଳଉଛି ସାଙ୍ଗେ ସାଙ୍ଗେ ଆଉ କୁଆଡ଼େ ବାହାରକୁ ଯାଉନେହିଁ। ବାହାରକୁ ଯାଉନି କେବଳ ସେ ଟିଓଲ ଘରକୁ ଡର ଟିଓଲ ଘରକୁ ପୋଳୋଉଚି।
ଆଉ କୋଉ ବାରେ ଆସିବୁ ଘରୁକୁ?
ଘରକୁ ଯିବି ଏଗାର ତାରିଖ ଗଲେ ସେ ବାର ଆଡ଼କୁ ଯିବି ସେ ଏଗାର ତାରିଖ ଦିନ ଯିବି ଦେଖିଆ।
ଅଁ ହଁ।
ବାର ଆଡକୁ ଯାଇପାରେ ଏଗାର ତାରିଖ ଆଡକୁ ଯାଇପାରେ ଦେଖା ସେ ତାଙ୍କୁ ଏକାଥ ନେବେ ନହେଲେ ଯାଜ ପୁର୍ ରେ ଛାଡ଼ଦେଇକି ଆମେ ପଳେଇବୁ ଆମକୁ ନେଇକି ସୁକିନ୍ଦା ରେ ଛାଡ଼ିଦେବେ ଆଉ।
ହଁ।
ମୁଁ ବାହାରିଥିଲି ଏଇ ସତେଇସ୍ ଅଠେଇସି ଆଡ଼କୁ ଯାଇଥାନ୍ତି ହାରି। ଆ ଇଏ ରହିଲେ ଯେମିତି କହିଲେ ନା ନା ଝିଅକୁ ଛାଡ଼ିକି ସି ମୁଁ ପଳେଇବି ତୁ ଆଡ଼େ ଯାଇକି ରହିଥିବୁ ମୁଁ କଣ ପଳେଇବି ନା ଝିଅକୁ କେମିତି ଦେଖିବି?
ଆ ଯିବେନି।
ଗଲିନି ଏଗାରତାରିଖ ବା ଟିକେଟ କାଟିଲେ ପୁଣି ଘୁଞ୍ଚେଇ ଘୁଞ୍ଚେଇ କା ଟିକେଟ କାଟୁଛନ୍ତି ସେ। ସେ କଣ ଯିବାକୁ ତାଙ୍କର ଇଚ୍ଛା ଅଛି କି।
ଆ ଆଉ ଝିଅ ହେଲା ବାରଠୁ ତ ସେ ଯାଉଛନ୍ତି ସବୁବେଳେ ଆଉ।
ସିଏ ଆଉ ଯାଉ ନାହାନ୍ତି ବା ସେଥିପାଇଁ ତ ତାର ଝିଅକୁ ଛାଡିକି ଯିବା ପାଇଁ ତାଙ୍କର ଇଚ୍ଛା ନାହିଁ ଖାଲି ଘୁଞ୍ଚୁଉଛନ୍ତି। ଟିକେଟ କନଫର୍ମ ହୋଉନି ତ ଟିକଟେ ଘୁଞ୍ଚାଇ ଦିଏ।
ଓହୋ।
ମୁ ଅ ଲି ଯଦି ଯିବାକୁ ଇଚ୍ଛା ନାହିଁ ଚୁପ ଚାପ ଘରେ ବସ। କାଇଁ ଏତେ ଥର ଟିକେଟ କାଟୁଚ ପଇସା ଖର୍ଚ୍ଚ କରିକି
ଆଉ ଚହରା ହଁ କମ ପଇସା ନା କଣ ଟିକେଟେରା।
ଆଉ ଟିକେଟ୍ ଉରା ପଇସା ଖାଲଟାରେ କଁ ପାଇଁ କାଟୁଛ। ବେକାର ରେ ହଁ। ହଁ ଝିଅକୁ ଛାଡ଼ିକି ଯିବିନି ମୁଁ ଏଇ ଘରେ ରହିବି ଆଉ ଖାଲଟା ରେ କାଇଁ ଟିକେଟ ରା କାଟିକି ପୁଣି ଥରେ ଇଏ କରୁଛ।
ଆଉ ମଉସା ହୁଁ ମଉସା ଫୋନ୍ କରିଥିଲେ।
ମୋଉଶା ଙ୍କ ମୋବାଇଲ ନାଗୁନି ହେଇ ସେଇ ଅଁଳା ଆଡେ ଯାଇଛନ୍ତି ନା କଣ। ବଣ ଟା ହେଟା ବ ସିଆଡେ ଗଲେ ଲାଗିବନି ଜମା ଫୋନ୍।
ଆସିଲେ ସେ କଲ୍ କରିବେ।
ହଁ ସେ ଆସିବେ ଟିକେ ଏ ମେନ୍ ରାସ୍ତାକୁ
ହଁ।
ଆସିଲେ ଫୋନ କରିବେ।
ଓହୋ। ଆ ସେଇଆ ସେଇ କଲ୍ ଲାଗୁନଥିବ ଆଉ ଜଙ୍ଗଲ ଏରିଆ ହେଲେ କଣ କଲ୍ ଲାଗିବ।
ନା ପା ଜମା ଲାଗିବନି ହେଣେ।
ହୁଁ।
ନା ଜିଓ ସିମରେ ଟା ରେ ବି ଲଗେଇଲେ ନାଗିବ ଯେ
ନା ଗାଡି ଚଲାଉଥିବେ ସେ ଯାଆନ୍ତୁ ପ୍ଲାଣ୍ଡ ପର୍ଯ୍ୟନ୍ତ ଯାଆନ୍ତୁ ତାପରେ ଫୋନ
ଗାଡ଼ି ଚଲାଉଥିବା ଟାଇମ୍ରେ କଥା ହବୁ କଣ କି ସେ ଆସିଲେ କଲ୍ କଲେ କଥା ହବ।
ଆଉ ଗାଡି ଚଲେଇଲା ବେଳେ ଯାହାହେଲେ ଅନ୍ୟ ମନିଷ ରହିବେନି ଫୋନ କଲେ।
ଆଉ ଅନ୍ୟ ମନସ୍କ ରହିବେନି ନା ତୁମେ ଫୋନ୍ରରେ କଥା ହେବ ଆ ସେମାନେ ଗାଡ଼ି ଚଲାଇବେ କେମିତି।
ହଁ।
କଥା ହବା କଥା ନୁହେଁ ବାଇକରେ ତ ଯିଏ ଯାଉଛନ୍ତି କଥା ହେବାକୁ ଡର ଲାଗୁଛି ଗାଡ଼ି ଚଲଉଥିଲେ। ସେୟା କାହ୍ନା ହାରିକା କାଲି କହୁଥିଲେ ପଳି ଆସିବେ ମୁ କହିଲି ଜମା ରାତିରେ ଛାଡ଼ିବୁ ନେଇ ଯଦି ରାତି ହେଇଯିବ। ସାଡ୍ ଛଟା ପୁର୍ବ ରୁ ଜମା ଛାଡିବୁ ନେଇ ଗାଡିରେ। ଆମେ ପା ଯାଇଥିଲୁ ଲୋ ଦାନଗଜି ସେଇ ତା ଇଏରେ ଏଇ ଠିଆ ହେଇକି ଖାଉଛୁ ଗୁପଚୁପ ଖାଉଚୁ।
ହଁ।
ଆଇଲା ପଛ ଆଡ଼ୁ ଫୁଟିଲା ବାଇକ୍ ବାଲାଟାକୁ ଗାଡ଼ି। ଆମ ସାମ୍ନା ସାମ୍ନି ଥିଲା ବାଇକ୍ ବଲାଟାକୁ ପଛ ଆଡେକୁ ଠିଲଥିଲା ସେଇ ଗାଡି। ଠଆ ହେଇଛ ଆମେ ପୁଣି ସେଇଟା ଡବଲ୍ ରୋଡ଼୍ ଜାଣି ଥା।
ଯେତିକି ଯେତିକି ରାସ୍ତା ହଉଛି ସେତିକି
କହ ଖାଲି ଭାଗ୍ୟ ଭଲ ଆଗରୁ କିଛି ଦଶ ଚକିଆ କି କଣ ଆସୁନଥିଲା ବୋଲି ଲୋକ ଦିଇଟା ବଞ୍ଚିଗଲେ ନହେଲେ ଚାପି ଦେଇଥାନ୍ତା ସେଇଠି।
କିଏ ଆଉ ତାପଛରୁ ତାପଛରେ ଗାଡି ଲାଗିଲେ ଆଉ କିଏ ରହିବ କି ସାଙ୍ଗେ।
ଏଇ ହମସ୍ ଟା ଥିଲା ହମସ୍ ରେ। ହମ୍ସରେ ବାଇକ୍ ଟାକୁ ଟିକଏ ସ୍ଲୋ କରିଦେଇକି ସେ ହମ୍ସଟା ଉଠେଇବ ସିଏ ସିଆଡ଼ୁ ସ୍ପିଡ଼ରେ ଆସୁଛି ଦେ ପଛ ଆଡ଼ୁ ଦେ ମାରିଦେଲା କୁଟି ଦେଲା କଷିକି ଆଉ। ତାର ସବୁ ଏଇ ପେଣ୍ଟ ଫେଣ୍ଟ ଫାଟିକି ସବୁ ଏଇରା ସବୁ ଆଞ୍ଚୁଳିୁଞ୍ଚୁା ହେଇଛି ଯାଇଁକି ଇଲେକ୍ଟ୍ରିକ ଖଣ୍ଟୁରରେ ଫୁଟି ହେ ହୋଇକି। କହିଲା ଦଉନି।
ଦେଖନ୍ତୁ।
ଏମିତି ମୁଁ କହିଲି ଏମିତି ବି ଆକ୍ସିଡେଣ୍ଟ ହୁଏ ସାମ୍ନାରେ ମୋ ଛାତି ଖାଲି ଗୋଟା ଥରୁଥାଏ ଏମିତି ମୁଁ କେବେ ଦେଖିନି।
ତୁ କେମିତି କ ଦେଖିଲୁ।
ମା କହନି ମୁଁ ବାରା ଜିତା ଦେଇ ଘରିଆ ସନ୍ଧି ଦେଇ ଘରିଆ ଥରୁଛନ୍ତି ଗୋଟା। କରୁଛନ୍ତି ଗୋଟେ ଦେଖି ଏମିତି ଗୁଟି ହୁଏ ଗାଡ଼ି ଆସ। କୁଟି ଦେଇକି ସାଙ୍ଗେ ସାଙ୍ଗେ ପଳେଇଲା କୁଆଡେ।
କି ଆଉ ସି ସେଠି ରହିବ ତା ଜୀବନରୁ କଣ ଲୋଭ ନାହିଁ।
ଏ ବାଡ଼େଇ ସେଇଠି ଯେତିକି ଲୋକ ଥିଲେ ବାଡ଼େଇ ପଡ଼ୁ
ଏ ବାଡେଇକି ତ ମାରି ଦଉଛନ୍ତି ଆଉ।
ମାରି ଦଉଛନ୍ତିବା। ଏଇଡୁବୁରିରେ ଦେଖୁ ମା ଆମ ଏଇ ଯୋଉ ଡୁବୁରି ପାଖରେ ମାରିଦେଲେଣିି ନା ଲୋକଟାକୁ।
ସେ ହଁ।
ମାରିଦେଲେ ପ୍ରାୟ ଏଇ ଚଢ଼େଇ ଦେଲେ ଯେ ଗାଡ଼ି ଚଢ଼େଇଥିଲା ସେଇଠି ବାଡେଇ ବାଡ଼ିକା ମାରିଦେଲେ ଡ୍ରାଇଭରଟାକୁ।
ନାଁ ଛୋଟ ଗାଡିଟା ଦେଖିବ ପଛେ କିନ୍ତୁ ବଡ ଗାଡି
ବଡ଼ ଗାଡ଼ିିକି ଆଗ ଧରିବେ ଛୋଟ ଗାଡ଼ିରେ ଯେତେ ଦୋଷ ଥିଲେ ବି ବଡ଼ ଗାଡ଼ିିକି ଆଗ ଧରିବେ। କାରଣ ବଡ଼ର କିଛି ହୁଏନି ନା ବେଶୀ ସେଇଥିପାଇଁ ବଡ଼ ଘରଟାକୁ ଧରନ୍ତି ଆଗ। ଦେବ କହିଲି ଆ ଆ କହୁଛି ସେଇଥିପାଇଁ ମୁଁ ଗଲି ଜମା ଗାଡ଼ି ମଟର ଚଲେଇବା ଏବେ ବି ଆହୁରି ଡର ଲାଗିଲାଣି।
ଯେତିକି ଡବଲ୍ ରୋଡ଼୍ ହେଉଛି ସେତିକି ଇଏ ହେଉଛି।
ଆଉ କମ୍ ରାସ୍ତା ସଫା କରିଥିଲେ ନା କଣ?
ହଁ ରାସ୍ତା କମ୍ କରିଛି ନା